ହ୍ୟାଲୋ ହଁ ଗୁଡ଼ ଆଫ୍ଟରନୁନ୍।
ହଁ ଗୁଡ ଆଫ୍ଟରନୁନ୍‌ ହଁ ତମର ସେ ଯୋଉ କଥା କହୁଥିଲି। ହଁ ଅଛନ୍ତି ନା ସେ ତମ ଗାଁ ରେ ନା।
ହଁ ଆମ ଗାଁରେ ତ ମାନେ ଏଠି ନାଇଣ୍ଟି ପରସେଣ୍ଟ ଲୋକ ଆମର ବୁଣାବୁଣି କରୁଛନ୍ତି। ଯୋଉ ବଙ୍ଗାଳୀ ଚାଷ ଅଛନ୍ତି ହେଲା ଆଉ ବୁଣାବୁଣି ହେରା କରନ୍ତି ସବୁ। ପାଟ ଆଆ ବୁଣାବୁଣି କରନ୍ତି ସବୁ ଛୋଟ ଛୁଆଙ୍କ। ସାର୍ଟ ପ୍ୟାଣ୍ଟ କପଡ଼ା। କପଡା ସବୁ ଶାଢୀ ଫାଢି ଭଲ ଡିଜାଇନ ବଗେରା। କରନ୍ତି ମାନେ ଅଳ୍ପ ପଇସାରୁ ବହୁତ ହାଇ ରେ ପ୍ରାଜ୍‌ ପର୍ଯ୍ୟନ୍ତ ଅଛି।
ଆଚ୍ଛା ତମ ବାପା ବି କଣ କରନ୍ତି ନା ତମେ ଯୋଉ ପକା ସବୁ। ଷ୍ଟାଟଷ ଦେଖିଛି।
ହଁ ଆମର। ବାର ତେରା କୋଟ ଶ୍ରେଣ୍ଡର ଅଛନ୍ତି ମାନେ ମାଟିର କାମ କରନ୍ତି ସବୁ। ମାଟିର ଡିଜାଇନ କାମ ସବୁ ଘର ଡେକୋରିଟି ଆଉ। ତାଙ୍କର ଏଜ ହେଇଗଲାଣି ଆଉ ସେଗୁଡା ଏତେ କରୁନାହାନ୍ତି କିନ୍ତୁ ଆମର ଯୋଉ। ଚାହା କପ ମାଛ ଚା କପ୍ ମେସିନ ଅଛି ଆଉ ଦୀପ ମେସିନ୍ ଅଛି। ଆଉ ସେଗୁଡାକ ଲୋକ ଆସଛନ୍ତି ବାଡେଇବା ପାଇଁ। ହଁ ସେଇ ସମୟକୁ ହଁ ଚାଲିଛି।
ହୁଁ ଏ ମାମ ଆସିଲା। ହଁ ଆମେ ଆସିଲା ଭଳି ବି ମାନେ ବାଟରେ ଗୋଟେ ପଡିବନି କି ଟୋଟାଲ ତମ ଗାଁ ନାଁ ର ଗୋଟେ ବାଟ ନାହିଁ କି।
ହଁ ହଁ ଏଟା ଅଛି ଆମର ଛକରେ ହୁଁ। ହଁ ସେଟା ଆମର ଛକ। ଆଉ ସେ ର ସେଠି ସବୁ ଦୋକାନ ଅଛି ଆଉ ଗୋଟେ। ସେ ଅଛି ସେଟା ମୋ ସାଙ୍ଗ ରଖ୍ୟାତି।
ଆଚ୍ଛା ଆଛା ହଁ ସେ ପାଖରେ ଅଛି ଗୋଟେ ତ।
ହଁ ସେଇଟା ଅଛି ସେଠି ହଁ ସେଠି ବି ଆମର। ଦୋକାନ ଥିଲା ସେ ଯୋଉ ନଅ ନମ୍ବର ଷ୍ଟଲ ଯୋଉଟା ସେଠି ଆମର ଦୋକାନ ଥିଲା ଆମର ତ ଏତେ ଆଉ ଜିନିଷ। କରୁନୁନା ସେଥିଲାଗି ଆମେ ସେଟାକୁ ଆଉ ଛାଡିଦେଲୁ ସେ ଦୋକାନଟା ଗମେଟ ତରଫରୁ ଛାଡିଦେଲୁ ସେଇଟା ଏଇ ଶୁଣି ଆଉ ଜଣ ସେ ନେଇଛନ୍ତି ଆଉ
ଓହୋ ନାଇଁ ସେ ଦୋକାନ ତା ମାନେ କଣ କହିଲ କେବେ ଖୋଲା ହବାରୁ ମୁଁ ଦେଖିନି ସବୁ ମାନେ ଯେତବେଳେ ଯେତେବେଳେ ଯିବା ଆସିବା ପରେ ସେପଟେ ମୁଁ ଦେଖିଛି ସେଠି ସ ଦୋକାନ ଅଛି ଲେଖା ହେଇଛି ନା ବୋର୍ଡ ସବୁ
ହଁ ସେଠି ଦଶଟା ଦଶ ଅଛି ଦଶଟା ଦୋକାନ ଅଛି ଆମ ଗାଁ ଲୋକଙ୍କର ସବୁୁ ହ୍ୟାଣ୍ଡଲୁମ୍ ର କାମ ହାତ କାମ ବାଉଁଶ ବାଉଁଶ ପାତିଆ କାମ ଅଛି ସବୁ କପଡା ବୁଣା ବୁଣା କାମ ହଉଛି। ଆଉ ଆମର ମାଟି କାମ ଏଟା ଥିଲା ବାପା ଆଉ ଏତେ କରୁନାହାନ୍ତି ତ ଆଉ ଖାଲି ଦୋକାନ ଟା ଆଉ କାହିଁ ବୁକ୍ କରିକି ରଖିବା ଆମେ ଏମତି ଆଉ ସେଥିଲାଗି ଆମେ ଦେଇଦେଲୁ। ନାଁ ମ ସେତେଗୁଡା ଆସିନି ସେ ଗୋଟେ ଭାରି ଧଣ୍ଡା ତା ଦେହରେ ମାନେ କାମ ବହୁତ ତା ଦେହରେ ମାନେ ତମେ ଖଟିବ ଅଧିକ କି ତୁ ହଁ ମିଳିବ କମ ତା ଦେହରୁ ପ୍ରଫିଟ ଟିକେ କମ ଟିକେ ତା ଦେହରେ ଆଉ
ମାନେ କୌଳିକ ବୃତ୍ତି ଗୋଟେ ଜଣେ ରଖିବା କଥା ଆଉ। ତମର କିଏ ଶିକିଛନ୍ତି ନା ଶିକିନାହାନ୍ତି।
ଆମର କିଏ ଦେଖିବ। ସେ ବାପାଙ୍କ ପରେ ଆମର ଆଉ କି ନାହିଁ ସେ କୋଳିିକ ବୃତ୍ତି ହ ସେ ଗଲାଣି ବୁଝିଲୁ
ଓହୋ ତମର କେତେ ଭାଇ ଭଉଣୀ ପ ଚାରିଜଣ ନା କଣ?
ଆମର ପା ତିନି ଭଉଣୀ ଦି ଭାଇ।
ଓହୋ ତମେ ଦି ଭାଇ ତମେ ଯୋଉ ଫଟୋ ଛାଡ ତାଙ୍କ
ଆଚ୍ଛା ଆଚ୍ଛା ହଁ ମୁଁ ଦେଖେ ତମ ଫଟୋ ତ ଛାଡ ଗୋଟେ ଛୋଟ ଛୁଆ ଫଟୋ ବି ଛାଡ।
ହଁ ସିଏ ଭାଇର ପୁଅ। ବହୁତ ବଳୁଙ୍ଗା ସିଏ ହଉଚି ପୁରା ପଢା ପଢୁନାହିଁ ତ ବହୁତ ଚଗଲା।
ଅ ହ ତମର ସେପଟେ ଅଛି ନା ମାନେ ଏଇ ସବୁ ଶିଶୁ ମନ୍ଦିର ଅରିକା ଅଛି ନା?
ହଁ ଶିଶୁ ମନ୍ଦିର ଥିଲା ଏଠି ଗୋଟେ ଯେ ଗାଁରେ ଥିଲା ଆଉ ତେମେ ଯେତେବେଳେ ସ୍କୁଲ ଟାଇମ ପଢ଼ୁଥିଲି ସେତେବେଳେ ଥିଲା। ଆଉ ଚାଲୁଥିଲା ଏଇଖିଣା ଚାଲୁନି ଶିଶୁ ମନ୍ଦିର ବନ୍ଦ ହେଇଗଲାଣି।
ଅହ ତାହେଲେ ତମ ମାନେ ପିଲା ସବୁ କୋଉଠିକି ଯାଆନ୍ତି ସବୁ ସ୍କୁଲ ମାନେ ତମ ଗାଁ ସ୍କୁ
ଏଇଥି ମାନେ- ଶିଶୁ ମନ୍ଦିର ଆଉ ଯାଉନାହାନ୍ତି ସେ ସବୁ ଏବୁ ପଠେଇ ଦଉଛନ୍ତି ଧର୍ମଶାଳା ପଠେଇ ଦଉ ସ୍କୁଲ ଆଉ ନହେଲେ କବିରପୁର ଆଡେ ଯୋଉ ପଠେଇ ଦଉଛନ୍ତି।
ଆଚ୍ଛା ଆଚ୍ଛା ନାଇଁ ଆମ ଗାଁରୁ ତ ଗୋଟେ। ହଁ ନାଇଁ ଆମ ଗାଁରେ ବି ଗୋଟେ ଝିଅ ତମ ଗାଁରେ ମାନେ ତ ମାମୁଁ ଘର
ସିଏ ଯିବାଆସିବା କରେ ସବୁବେଳେ ପ୍ରାୟ ସେ ତ ପଢେ ସେ ତମରି ଗାଁ ରେ ହିଁ ପଢେ ହାଇସ୍କୁଲ ରେ।
ଆଚ୍ଛା
ହୁଁ ମୁଁ ସେଥି ହୋଇପାରିବନି। ତମ ଗାଁ ସ୍କୁଲ ରେ ବୋଧେ ନା ତମ ଗାଁରେ ବୋଧେ ଅଛି ବହୁତ ସ୍କୁଲ ଅଛି ବୋଧେ
ହଁ ଆମ ଗାଁରେ ତ ଅଛି ଏଠି ଇ ଆମ ଛକରେ ସ୍କୁଲ ଅଛି ଆମର ଏ ଗାଁ ଛକରେ ଅଛି କହୁ ନାହାନ୍ତି।
ହୁଁ କିନ୍ତୁ ତମ ଗାଁ ବାହାର ରାସ୍ତା ଯେତିକି ସୁନ୍ଦର ଗାଁ ଭିତରେ ପୁରା
ହଁ ଗାଁ ଭିତର ଗଲେ ଆସୁ ଆମର ବଙ୍ଗାଳି ସାହି ଭିତରେ ଯୋଉ ରାସ୍ତାହେରିକା ଅଛି ତା ବାଟ ପାଇବନି ତ ବହୁତ କଞ୍ଜଷ୍ଟେଦେ ରାସ୍ତା ଗୁଡାକ। ଗହଲି ରାସ ବହୁତ ସାରା ହଁ ହଁ
ହଁ ହଁ ଥରିଏତ ଯାଇଥିଲି ତାଙ୍କ ଘରକୁ ଯୋଉ ଖରାପ ହେଇଥିଲା ସିଷ୍ଟମ। ଯାଇଥିଲି।
ଆଚ୍ଛା
ହଁ ହଁ ସେଇ ଟାଇମ ଦେଖିଥିଲି ଆଉ ନହ ତ ସବୁବେଳେ ନାହିଁ ମାନେ ଚେକ୍ କରିବାକୁ। ଯାଇଥିଲି ଯେ ମୋ ସିଷ୍ଟମ ଟା ସିଏ କହିଲେ କି ତମର ପ୍ରୋବ୍ଲେମ ରହୁଚି। ମାନେ ତମ କଣ ଯୋଉ କଣ ନେଟୱର୍କ ଇସୁ ରହୁଚି। ମୋର ମୁଁ ସେଥିପାଇଁ ମୁଁ କହିଲି ନାହିଁ। ହଁ ମୁଁ କହିଲି ନାଇଁ ସିଷ୍ଟମ ଖରାପ ଅଛି ସିଏ ବୁଝିଲେନି ତ ମୁଁ ସେଥିପାଇଁ ଚେକ୍ କରିବା ପାଇଁ ପା ଖରେ କେହି ନାହାନ୍ତି ନା ମୁଁ ତାଙ୍କୁ କଲ୍ କରିଥିଲି ସେ କହିଲେ ହଁ ଏଠି ପଳେଇ ଆସୁନା ଚେକ୍ କରିଦେଇି ପଳେଇବ। ମୁଁ ସେଥିପାଇଁ ତାଙ୍କ ଘରକୁ ଯାଇଥିଲି ଚେକ୍ କରିକି ଆସିଲି ସେ ସିଷ୍ଟମ ଖରାପ ହିଁ ଥିଲା।
ତାପରେ ପୁଣି ନେଇକି ଗଲି ବୋଇ ବୋଇକାା ନେଇକି ଗଲି ବାଗେଇକି ନେଇକି ଆସିଲି ପୁଣି। ଆଉ କଣ କରିବା ହୁଁ ଏ ତ ଶୁଣିବନି ଯେତେବେଳେ ତାଙ୍କ ଦୋଷ ଥିବ ସେ କାେ କହିବେ ତମର ନେଟକ କିସୁ ନେଟୱର୍କ ଇସୁ
ହଁ ସେଇ ତ ଟିକେଟ କରିବ ଭଲେ ଯାଇକି ସେମାନେ ତର ଚକ୍ କରିବ ନହେଲେେଟ ରେ ସେମାନେ କି କରିବେନି।
ନାଇଁ ସେ ଜଣେ ଆଇଟି ଥିଲେ ତାଙ୍କ ନାଁ କଣ ମୋର ମନେ ନାହିଁତ। ସିଏ ବହୁତ ଭଲ ମାନେ ସପୋର୍ଟିଭ ଥିଲେ।
ଆଲୋକ ଭାଇ ଅଭିଳାଷ ଭାଇ ସେ ବହୁତ ଭଲ ହେଇଥିଲେ। ହୁଁ ଅଭିନାସ ପାଇଁ ବି ବହୁତ ଭଲ। ମୁଁ ତାଙ୍କୁ ବି ବିନା ଟିକେଟ ସେ ମୋର କାମ କରିଦିଏ ମୁଁ କରେନି ତାଙ୍କୁ ଫୋନ କରିଦିଏ ସେ କରିଦିଅନ୍ତି। ମୋତେ ପଚାରି ଟିକେଟ୍ କରିଛୁ କି ନାଇଁ ମୁଁ ନାଁ କରିନି ତ ଆ ହଉ ଠିକ ଅଛି ଆଉ। ସେଇ ବହୁତ ଭଲ ଅଛି।
ଜଣେ ଜଣେ ଅଛନ୍ତି ଆଉ ଜଣେ ଜଣେ ତ ସେ ବାବା ଯେମିତି
ତାହେଲେ ଏ ତିରୁପତି ତିରୁପତି ଆଉ ରାମ ଜୋ ସିଏ ଗୋଟେ ଅଲଗାଟେ ତାକୁ ମୁରଗା ସେ କେବେ ଟିକେଟ ଟ ଆଗେ କର ତାପରେ ଆମେ ଯାଇକି ଦେଖିବୁ
ନାଇଁ ଆଉ ଜଣେ ସେ ରାମ ଅଛି ସେ ବି ତ ଭଲ ସେ ଚେକ୍ କରେ ମୁଁ ବି ଦେଖି ଥରେ ଦିଇ ଥରେ ତାକୁ କଣ୍ଟାକ୍ଟ କରିଛି।
ହ
ସେ ଭଲ ସେ ସବୁ ଜିନିଷ ବୁଝେ। ସେ ଯୋଉ ତିରୁପତି ଆଉ ଜଣେ ଦି ଜଣ ଅଛନ୍ତି ସେ ତା ନାଁ ଗୋଟେ କଣ ମୁଁ ଭୁଲିଯାଇଛି ସେ ଲୋକଟା ନା କିନ୍ତୁ ସେଇ ଲୋକ ଟା ଭାରି ମୁଣ୍ଡ ଖରାପ କରିଛି ପୁରା। ତମେ କାହିଁକି କନେକ୍ସନ ନେଇନ କଣ ପାଇଁ ତମର ଏତେ ସ୍ଲୋ ଚାଲୁଛି ସବୁ କଥା କହିବ।
କଣ ଆସେ ସମଥିଙ୍ଗ ଥିଲା ନାଁ।
ବେଶୀ କଣ ହେଇଥିବ ତା ନା ଆଉ। ମୁଁ ଯେତେବେଳେ ଥିଲି କଟକ ରେ ଥିଲି ଗୋଟେ ଥର ଆଉ ନେଇନଥିଲି ମାନେ ସେତବେଳେ କନେକ୍ସନଟା ସେ ଯାହାକି ହେଲା ମୁଁ କ ଯାଉଛି ଆଜି କାମ ଛାଡିଦେବି।
ହଁ।
ଏତେ କଥା କିଏ ଶୁଣିବ ତାଙ୍କ ଠାରୁ ସବୁ ଏୟା ତ ସବୁ କଥା ଆଉ। ତମ ରଜରେ କୁଆଡେ ଯାଇଥିଲ ବୁଲାବୁଲି କରିବା ପାଇଁ?
ଯାଇଥିଲି ଏଠି କପିଳାସ ବୁଲିବାକୁ ଯାଇଥିଲି ସାଙ୍ଗ ସହ। ଅଭିଳାସ କେହି ବୁଲିଲୁ ଫାଷ୍ଟ ତ ଆମର ଇଚ୍ଛା ଥିଲା କି ଝରଣା ଥିବ ଗାଧୋଇ ଗୋଧକି ଆସିବୁ ବୋଲି। ଏଇ ଝରଣା ସବୁ ଶୁଖି ଯାଇଛି ଏଇ ଖରାକୁ। ଆଉ ଝରଣା ମିଳିଲାନି ସେ ତପୋବନ ଗୋଟେ ଜାଗା ଯାଇଥିଲୁ ସେଠି ବି ଝରଣା ଶୁଖି ଯାଇଛି। ଆଉ କପିଳାସ ଉପରକୁ ଯାଇନୁ ତ ସେମିତି ବୁଲିିବାଲିକି ଟିକେ ତଳ ଆଡୁ ବୁଲିକି ଫଟ ଫଟ ଉଠେଇକି ପଳେଇ ଆସିଲୁ ଆଉ। ସାଇ ମନ୍ଦିର ବି ଯାଇଥିଲି ସେଇଠି ଯୋଉ ପାଖିରେ ଯୋଉ ସାଇଁ ମ
ହଁ ସେଇ ଯୋଉ ସାଇ ଆଶ୍ରମ ନା ଏଟା ଅଛି ଯୋଉ ମହିମା ଗାଦି।
ନା ନା ସାଇ ବାବାଙ୍କ ମନ୍ଦିର ଗୋଟେ ଅଛି ନା ସେଠି ଗୋଟେ।
ଓହୋ ନାଇଁ ଆମେ ଜା ଆମେ ସେଇ ମନ୍ଦିରକୁ ଯାଇଛୁ କିନ୍ତୁ ମାନେ ଯାଇନୁ ସେଠି ମହିମା ଗାଦି ଟା ଯାଇନେ। ଆଉ ସାଇ ମନ୍ଦିର କଉଠି ଅଛି ବି ମୁଁ ଜାଣିନି କାଇଁ।
ହଁ ସେଇଠି ମାନେ କପିଳାସ ପାଖରୁ ପାଖ ହବ ସେଇଟା ପାଖରେ ହିଁ ସାଇ ଆଶ୍ରମ ଅଛି ଆଉ ସେଇଠୁ ବି ଅଳ୍ପ ବାଟରେ ଅଛି ଯୋଉ ଇଏ ହଁ ଯୋଉ କଣ ସେ ଯୋଉ ତପୋବନ ଯୋଉଟା କହିଲି।
ଠୁ ଅଲେଖ ବାବା ଯୋଉ ଆସନ୍ତି ସବୁ ତ।
ନା ସେଟା ତ ଅଲଗା ସେଟା ଯୋଉ କହୁଛ ଜୋରନ୍ଦା ଗାଦି ଜୋରନ୍ଦା ଗାଦି ମହିମା ଗାଦି ଯୋଉଟା କହୁଛ ସେଇଟା ଜୋର
ହଁ ମହିମା ଗାଦି ହଁ। ହୁଁ ସେଇଠୁ ସେଟା ସେଟା କେତେ ବାଟ ହବ କହିଲ?
ସେଇଟା ସେଇ ଦଶ ବାର କିଲୋମିଟର ଭଳିଆ ସମଥିଙ୍ଗ ହେଇଯିବ କପିଳାସ ଠାରୁ। ଏଗୁଡାକ ସେଇ ପାଞ୍ଚ ଛଅ କିଲୋମିଟର ଭିତରେ ହବ, କପିଳାସ ପାଞ୍ଚଛଅ କିଲୋମିଟର ଭିତରେ ଜାଗା ଗୁଡାକୁ ପଡିବ।
ହଁ- ହଁ- ହଁ ହେଇଥିବତ ଆମେ ତ ଥରିଏ ଯାଇଥିଲୁ ସେଇଠି କପିଳାଶ ପାଖକୁ। ଆଜି ତ କଣ ମୁଁ ପଢୁଥିଲି କଣ ଗୋଟେ ଟ୍ରକ ଥୁଆ ହେଉଛି, ବାଟରେ ଯିବା ଆସିବା ପାଇଁ ଅସୁବିଧା ହଉଛି ବୋଲି।
ଟ୍ରକ
ସେଇ ସେଇ ପା କପିଳାସ ଗଲା ବେଳକୁ ଯୋଉ ଯାଆନ୍ତିନି ଗାଡି ନେଇକି ଯୋଉ ପଟେ, ସେ ଜଣେ କିଏ ପୁରା ଛଅ ନମ୍ବର ବାଙ୍କ ପର୍ଯ୍ୟନ୍ତ ଉଠେଇ ଦେଇଛି ଟ୍ରକ୍, ତାପରେ ରି ଟନ୍ କଲା ବେଳକୁ ଅସୁବିଧା ହଉଛି ନା, ଆଉ ସେ ଅଛି ସେମିତି ମଝି ରା ସ୍ତାରେ ହିଁ ଥୁଆହେଇଛି, ଲୋକ ଯିବାଆସିବା ପାଇଁ ହଇରାଣ।
ହଁ ସେଇଠି ଗୋଟେ ଯୋଉ ଘାଟି ଭଳିଆ ରାସ୍ତା ସେ ବୁଲିବାଲିକି ଯାଇଛି, ଥରେ ଗୋଟେ ଟ୍ର ଟ୍ରକ ଥୋଇଦେଲେ ଲୋକ ଗାଡି ନେଇକି ଯିବେ କେମିତି?
ଯିବେ କେମିତି? ସେଇଟା କୁହନି ଯେ ମାନେ ଯୋଉ ଭଳି ରାସ୍ତାରେ ହେଇଚି, ଡର ମାଡ଼ିବ ପୁଣି ଗଲା ବେଳକୁ ସେଠି।
ହୁଁ।
ତମେ ତ ଥରେ ଯଦି ସେ ଉପରକୁ ଚାଁହିଁ ଉପରୁ ଠିଆ ହେଇକି ଚାହିଁଦବ ତଳୁକୁ ମୁଣ୍ଡ ଫୁଣ୍ଡ ବୁଲେଇଦବ, ତା ଉପରକୁ ସେଟା ଯାଇଛ ନା?
ହୁଁ ଯାଇଛୁ ଥରେ।
ହଁ ଯୋଉଠି କଣ ସିତା ଜନ୍ମସ୍ଥାନ ଅଛି ନା କଣ ଯୋଉଠି ପୁରା ଉପରେ।
ହୁଁଁ- ହଁ ସୀତାଙ୍କ ଏନ୍ତୁଡି ସାଳ
ହଁ- ହଁ ସ ସେଇଟା, ଏନ୍ତୁ୍ଡିଶାଳ ନାଁ କଣ ଅଛି ସେଇଠି? ସେଠି କିନ୍ତୁ ତା ଉପରୁ ଆହୁରି ଗୋଟେ ଉପରକୁ ପୁରା ଗୋଟେ ଜାଗା ଅଛି, ସେ ଜାଗା ଟା କଣ? ମୋର ମାନେ ପଡୁନି, ସୀତା ଏନ୍ତୁଡ଼ିଶାଳ ପର୍ଯ୍ୟନ୍ତ ମାନେ ଆମେ ଯାଇଥିଲୁ। ତାପରେ ଆଉ ଚଢିିବାକୁ ବଳ ପାଇଲାନି, ମୁଁ କହିଲି ଆଉ ଚଢି ପାରିବୁନି ଏଇଠୁ ପଳେଇ ଚାଲ।
ହୁଁ।
ଏତିିକି ବାଟ ଯାଇଥିଲୁ ସମସ୍ତେ। ଆମର ତମେ ଯାହାହଉ ଏବେ ଅଛ, ଏକୁଟିଆ ଅଛ ବୁଲୁଛ ଆଉ। ତମର କିଛି ମାନେ ନାହିଁ ଆଗକୁ।
ହେ ନାଁ ବାବା ହେବି ମୁଁ।
ଓ ହୋ ବାବା ହବ ଏଇ ଯୋରନ୍ଦାରେ।
ହଁ ଯୋରନ୍ଦା କାଇଁ, ଆମ ଘର ପାଖରେ ଗୋଟେ ମଠ ଅଛି ସେଇଠି। ଯିବି ଯୋରନ୍ଦା କାଇଁ ଯିବି ଆଉ।
ଉଁ ହୋ ହଉ ହଉ।
ହଉ ଠିକ୍ ଅଛି। ହଉ ଯାଅ କଣ କର, ଆଉ ପରେ କଥା ହବା ଆଉ ରହିଲି।